ଉଁ, ହ୍ୟାଲୋ।
ହ୍ୟାଲୋ।
ଭାଇ ନମସ୍କାର।
ନମସ୍କାର, କୁହନ୍ତୁ?
ଆଉ କୁଆଡେ ଯାଇଛନ୍ତି କଣ ବୁଲିବାକୁୁ?
ନାଇଁ ନାଇଁ ବୁଲିଆକୁ କୁଆଡେ ଯାଇନି ଘରେ ଅଛି, ଆପଣ?
ନାଇଁ ମୁଁ ବି ଘରେ ଅଛି ବର୍ଷା ଉଠିଛି ଆଉ କୁଆଡ଼େ ଆଜି ଯାଇପାରୁନୁ ଆଉ।
ଆପଣଙ୍କ ଘର କୋଉଠି?
ଆମର ଯାଜପୁର।
ଧୀରେ ଧୀରେ ଧୀରେ ଧୀରେ।
ଆପଣଙ୍କର?
ଆମର ଖୋର୍ଦ୍ଧା।
ଆଜ୍ଞା।
ଆପଣଙ୍କ ଘରେ?
ଯୋଉ ଅଛନ୍ତି ବାପା, ଶାଶୁ, ଶ୍ୱଶୁର, ମୁଁ, ମୋ ହଜବେଣ୍ଡ। ଝିଅ।
ଝିଅ କେତେ ବର୍ଷର?
ଝିଅ ତିନି ବର୍ଷର।
। ଆଉ ଆଜି ରୋଷେଇ କଣ କରିଥିଲ?
ଜି ସ୍ନାନ ପୂର୍ଣ୍ଣିମା ତ ଆଜି ଅରୁଆ ହେଇଛି। ହେଲା ଆଉ। ପ୍ରାୟତଃ ଡାଲମା, ଖଟା, ଶାଗ ଭଜା। ଏୟା, ଆପଣଙ୍କର?
ସ୍ନାନ ପୂର୍ଣିମା ସମତିଙ୍କ ର ଆଜି ଶାଧା ଆମର ବି ସେ ଅରୁଆ ଭାତ, ଡାଲମା। ମିକ୍ସ ପନିର୍।
ଓ ହୋ ହଁ ଆଜି ସୋ ତ ମୁଁ ଟିକେ ସୋମବାର ଟିକେ ଖାଏନି। ପିଆଜ ରସୁଣ ତ ମୁଁ ସେଇ ପାଇଁ ଅରୁଆ ବି ଖାଏ ତାପରେ ଗୋଟେ ଆଜି ଗୋଟେ ଦିନରେ ପଡିଛିସେମ। ।
ହଁ।
ହଁ, ଆଉ କୁଆଡେ ବୁଲାବୁଲି କରିଛନ୍ତି? ଆପଣ ଯାଜପୁର କେବେ ଆସିଛନ୍ତି?
ଯାଜପୁର ନା ସେମତି ତ କେବେ ଯାଇନି ମୁଁ ସେପଟ ଲାଇନି। ଆପଣ? ଆପଣ ତ ଭୁବନେଶ୍ଵରରେ ଏମିତି ବି ଆସୁଥିବେ।
ହଁ ଭୁବନେଶ୍ଵର ତ ଯାଉଛି। ଯାଜପୁର ଏତ ହେଲା ମୋର ହେଲା ବାପଘର, ଶାଶୁଘର ହେଉଛି ଭଦ୍ରକରେ। ମୁଁ ବାପ ଘରୁକୁ ଟିକେ ଆସିଛି।
ଓହୋ।
। ନାଇ ଯାଜପୁର ଆମର ଏଇଠି ଯାଜପୁର ହେଲା ବିରେଜା କ୍ଷେତ୍ର କେବେ ଆସିନାହାନ୍ତି?
ନା ମୁଁ ସେପଟ ଲାଇନ୍ କେବେ ଯାଇନି।
ଅଧିଷ୍ଠିତ ଦେବୀ ହଉଛନ୍ତି ବିରଜା ଆମର। ଇଏ ଶଙ୍ଖ କ୍ଷେତ୍ରରେ ଯାଉନି ଇଏ କ୍ଷେତ୍ରରେ ଯାଉଚି।
ଆଜ୍ଞା। ହଜବେଣ୍ଡ କଣ କରନ୍ତି?
ଆଜ୍ଞା।
ହଜବେଣ୍ଡ କଣ କରନ୍ତି?
ହଜବେଣ୍ଡ ଜବ୍ କରୁଛନ୍ତି।
କଣ ଜବ୍?
ସେ ଅଛନ୍ତି ଏଥିରେ, ଯୋଉ ଇଲେକ୍ଟ୍ରି ଅଫିସ୍ ରେ। ଆପଣଙ୍କର
ଆମର ବିଜନେସ୍ କରୁଛନ୍ତି।
ଅ ହଁ। ଆଉ କୁଆଡ଼େ ବୁଲିବାକୁ ଯାଇନାହାନ୍ତି? ମୁଁ କହିଲି ରଜ କେମିତି ପାଳନ କଲେ? ଏଥର ଯୋଉ ରଜ କେମିତି କଣ କଲେ?
ରଜ ସେମତି, ଘରେ ତ ରହିବା କଥା ଯିଏ ଯେମିତି। ତମେ?
ରଜ ଘର କୁ ଟିକେ ଘରକୁ ବି ଯାଇଥିଲି। ଶାଶୁ ଘରକୁ ଆସିଥିଲୁ। ହଉ। ସେଇଠି ତା ଛୁଆଟେ, ଝିଅର ଛୁଟି ଥିଲା ତ ସେତେବେଳେ ଆରେ ଗରମ ଟାଇମ୍ ଆମେ ପୁରା । ଗ ମାନେ, ଏଇ ଛୁଟି ଯେତେବେଳେ ଝିଅର ହେଲା ସେତେବେଳେ ଯାଇନଥିଲୁ। ଏ ରଜ ଥିଲା ଦି ଚାରି ଦିନି ଆଉ। ହେରା ଯାଇଥିଲେ। ତାପରେ ହଜବେଣ୍ଡକୁ ବି ଛୁଟି ନାହିଁ। ସେ ଦି ଦିନି ଖଣ୍ଡେ ମଝିରେ ଛୁଟି ଥିଲା, ସେଥିପାଇଁ ଛୁଟି ନେଇକି ଯାଇଥିଲୁ ଆଉ। ଦୁଇ ଚାରି ଦିନି ବୁଲିକି ଆସିଲୁ। ରଜ କଣ, ସେଇ ରଜ ଯେମିତି ଆଗ ଭଳିଆ ଆଉ ରଜ ସେମିତି ଅଛି। ହଁ ଆଗରୁ ଯେମିତି ଗାଁରେ ହେଲା ଅ ହଁ। ଏ ରଜରେ, ପୁରା ଦୋ ଦୋଳି ତ ଘରେ ଘରେ ହିଁ ଦୋଳି ଲଗାଯାଏ। ଆଉ ଗଛ ମାନଙ୍କରେ ଯୋଉମାନଙ୍କର ମାନେ ବଡ ବଡ ଗଛ ଥିବ ବି ବର ଗଛ ମୋର ମନେ ଅଛି, ଆମର ହେ ଗାଁରେ ବରଗଛ ସାଇଟ୍ ରେ ସବୁ ପଟା ଦୋଳି ଲଗାଯାଏ।
ବାଉଁଶ ଦୋଳି ବି ଲଗାଯାଏ।
ହଁ। ସେ ପଟା, ମାନେ ବାଉଁଶରେ ଏମିତି ପଟା ଲଗେଇକି କରିଥାନ୍ତି ଯୋଉଟା। ପଟା ଦୋଳି। ହଁ। ଆଉ ପୋଡ ପିଠା ତ ଘରେ ଘରେ ଆମେ ତ ସବୁଆଡେ ବୁଲିକି ମାନେ ଗୋଡରେ ଅଳତା ଲଗ ଲଗେଇକି ସବୁ ପିଠା ପିଠା ଖାଉ।
ବିରି ପୋଡପିଠା ନା ଚାଉଳ ପୋଡପିଠା?
ହଁ ସବୁ ମି ସେମ୍ ଦିଟା ଆଙ୍କ ହୁଏ। ପୋଇ ଦଉ। ଚୁନା ଯୋଉ ସେଇଟାରେ ହୁଏ। ବିରିରେ ଯେମତି ବାମ୍ଫ ପିଠା ଯୋଉ ହୁଏ ଇଏ ଟାଇପ୍ କରନ୍ତି ଯଉଟା
ସେ ହଁ ଷ୍ଟିମ୍ ଦେଇ ଯୋଉଟା କରନ୍ତି ସେଇଟା। ସେଟା ବି ହୁଏ। ତିନି ଦିନି ତ ସେ ପିଠା ମାନେ ସେ ଚାଉଳ ହୁଁ। ଏ ଚକୁଳି ଇଏ ଯିଏ ଯାହା ପସନ୍ଦରେ ଯୋଉଟା ହବ ତା ଖା ନ୍ତି ଆଉ। ପାନା ଆହୁରି ପାନ। ପାନ ତ ସମସ୍ତଙ୍କ ଘରେ କିଏ ମାନେ ଆଗରୁ ସବୁ ଭାଙ୍ଗୁଥିଲେ ଘରେ ମାନେ ଘରେ ସେ ବୁଢୀମା, ଜେଜେମା ଯୋଉମାନେ ଥାଆନ୍ତି ସେମାନେ ହେଲା ସବୁ ଭାଙ୍ଗିକି ଆମକୁ ସବୁ ଦିଅନ୍ତି। ଏବେ ତ ଭେରାଇଟ୍ ସବୁ ମିଳୁଚି ଦୋକାନରେ ସବୁ । କରିବି ଆଉ।
ହଁ ହଁ।
ଆଉ
ଆଉ କ କହୁ ନାଇଁ ବୁଲିବା କୁଆଡେ ଯାଏନି ଆପଣ ଯାଇନାହାନ୍ତି ପୁରୀ?
ପୁରୀ ଏବେ ତ ଗରମ ଟାଇମରେ ଆମେ ଆଉ ଯାଇନଥିଲୁ ଏବେ। ଦ ଦି ଦି ମାସ ପୂର୍ବରୁ ଯାଇଥିଲେ। ଗରମ କମ ଥିଲା।
ହଁ।
ଯାଇ ଥିଲୁ ବୁଲିବା ପାଇଁ ହଜବେଣ୍ଡ ମୁଁ ଝିଅ ଯାଇଥିଲୁ ଗୋଟେ ଦିନ ଯାଇଥିଲୁ ର ବୁଲିିକି ସବୁ ଆସ ଥିଲୁ ଆ ଜଗନ୍ନାଥ ସେଠି ଠାକୁରଙ୍କୁ ସେଠି ଯାଇଥିଲୁ ପାଖରେ ଲୋକନାଥ ଙ୍କ ମନ୍ଦିର ଯୋଉଠି ଅଛି ଶିବ ମ ସେଠି ଯାଇଥିଲୁ ଆଉ ଗୋଟେ ବଢିଆ ସେଠି ଲୋକନାଥଙ୍କ ପାଖାପାଖି ଗୋଟେ ଭଲ ସ୍ପଟ ମାତା ମଠ ଅଛି ଶ୍ରୀ ଚୈଚନ୍ୟ୍ରଙ୍କର ସେଠି ଯାଇଥିଲୁ ଆଉ ସମୁଦ୍ର ବି ଯାଇ
କହୁଛନ୍ତି କି ମିନି ବୃନ୍ଦାବନ। ସେ ମାତା ମ ଆଠକୁ କହୁଛନ୍ତି କି ମିନି ବୃନ୍ଦାବନ।
ସେଠି କୃଷ୍ଣଙ୍କର ସବୁ ଲୀଳାର ଇଏ ଅଛି।
କହୁଛନ୍ତି ମିନି ବୃନ୍ଦାବନ। ସିଏ ମାତା ମୁଠକୁ
ଯୋଉ ମାନେ କୃଷ୍ଣଙ୍କର ଯୋଉ ଚୈତନ୍ୟ ଭକ୍ତ ଯେମିତି ତାଙ୍କର ବହୁତ ବଡ ମାନେ ମୂର୍ତ୍ତି ସେଇଠି ଅଛି।
ହଁ ହଁ ହଁ।
ଚୁ ଟାଇପ୍ର ଓମେନଟା ଆକଚୁଆଲି ମାନେ ତାଙ୍କର ଗୋଟେ ବଡ ଆକାର ଗୋଟେ ମୂର୍ତ୍ତି କରିଛନ୍ତି। ଆଉ ବହୁତ ଠାକୁରଙ୍କର କୃଷ୍ଣଙ୍କର ବହୁତ ମାନେ ଉ ହଁ ତାଙ୍କର କେମିତି କୋଉ ଅବତାର ନେଇଥିଲେ ଆଉ ବଢିଆ ରାଧାକୃଷ୍ଣ ଙ୍କର ବଢିଆ ସବୁ ବହୁତ ବଢିଆ ଅଛି। ସେଠି ଥରେ ଯାଆନ୍ତୁ ପୁରୀ ଯେତେବେଳେ ଜଗନ୍ନାଥଙ୍କ ଏଠି ଯାଉଛନ୍ତି ସେଠି କେତେବେଳେ ଯାଆନ୍ତୁ ଦେଖିବେ ବଢିଆଛି।
ହଁ ସେଇଆକୁ ଏବେ କହୁ ଯାଆନ୍ତି ମିନି ବୃନ୍ଦାବନ।
ଓହ ନା ମୁଁ ଆଉ ଜାଣିନି କିନ୍ତୁ ଏଇଟା ଶ୍ରୀ ଚୈତନ୍ୟଙ୍କର ଗୋଟେ ଆଉ ଗୋଟେ ବଙ୍ଗଳାରେ କଣ ଲେଖ ଖ ହେଇଛି ତ ସେଇଟା ଗୋଟେ ହଁ।
କିନ୍ତୁ ମାତା ମଠ ସେଇଟା କହୁଛନ୍ତି ଆଉ ମାତା ମଠ ବୋଲି ଆଉ।
ହଁ। ଆପଣ ହୋଟେଲରେ ରହିଲେ ନା
ଆଜ୍ଞା?
ରିଲେଟିଭ କି ଅ ନା ହୋଟେଲରେ ରହିଲେ?
ନା ଆମେ ସେଇ ମଝ ମଝି ହୋଟେଲରେ ରହିଲୁ ମାନେ ହ ସମୁଦ୍ର ଯୋଉଟା ହଉ ମନ୍ଦିର ପାଖାପାଖି ହବ।
କେମିତି ହୋଟେଲ ର ଚାର୍ଜେସ୍ କେମିତି କଣ?
ମାନେ କି ଯୋଉରେ ମାନେ ହୋଟେଲ ନେଇକି ରହିପାରିବ ଅଛି କେ ଏତେ ମାନେ ଆପଣ ଯେମତି ର ନେଇପାରିବେ।
କେବେ ଷ୍ଟ ଯାଇଛୁ କେବେ ଷ୍ଟେ କରିନୁ ତ ସେଥିପାଇଁ ବିଲେ କେମତି କଣ ଚାର୍ଜେସ୍ କଣ? ସବ
ଆାଇ ଆମର ଯୋଉଟା ରହିଥିଲୁ ସେଟା ହେଇଥିଲା ତିନି ହଜାର ପାଞ୍ଚଶହ ନା ଆଠଶହ ଏମିତି ରେଟ ଥିଲା ମାନେ ଭଲ ଥିଲା। ରୁମ୍ ବଢିଆ ବେଡ଼ ବେ ସବୁ ଥିବେ ତା ତ ଆଟାଚ ସବୁ ଲାଟ୍ରନ୍ ବାଥରୁମ ମାନେ ଭଲ ଅଛି ଆ
ମାନେ ଟାଇମ ଦେଇେଇଥିବେ ଏତିକିରୁ ଏତିକି ଟାଇମେ ଟ
ହଁ କିନ୍ତୁ ଟାଇମ ଅଛି ଆପଣ ସକାଳ ଆଠଟାରେ ଚେକ୍ ଆଉଟ୍ କର ମାନେ ଯେତେ ଆପଣ ଦିନରେ ରୁହନ୍ତୁ କିନ୍ତୁ ଗୋଟେ ଆଠଟା ସୁଦ୍ଧା ଚେକ୍ ଆଉଟ୍ କରିବାର ଅଛି। ସଖାଳ ଆଠଟା ନା ନଅଟା ସୁଦ୍ଧା। ସେଇ ତିନି ହଜାର ଆ ପାଅଂଶ ନା ଆଠଶ ଏମିତି ଗୋଟେ ଅ ହଜବେଣ୍ଡ ଜାଣିଛନ୍ତି ଆୋର। ମନର ନାହିଁ। କିନ୍ତୁ ଭଲ ଥିଲା। ପାଖ ମାନେ ରୋଡ୍ ସାଇଡ୍ ଟା, ଆପଣ ବାହରୁ ୱିଣ୍ଡୋ ରୁ ବି ଦେଖ ଦେଖିପାରିବେ ରୋଡ୍ ପୁରା ଇଏଟା।
ହଁ।
ହଁ ହଁ। ବଢ଼ିଆ ଭଲ ଅଛି କିନ୍ତୁ ସେମତି ହୋଟେଲ୍ ଫୋଟେଲ୍ ରେ ଯେମତି ଆ ଆଉ ଯେମିତି ଆଉ ଗୋଟେ ଗୋଟେ ହୋଟେଲ୍ ରେ ଅଛି ଯେ ତା ସହିତ ଆଟାଚ ରେ ମାନେ ଥିବ ମାନେ ତମେ ଲଞ୍ଚ କି ମାନେ ମର୍ଣ୍ଣିଂ ବ୍ରେକ୍ଫାଷ୍ଟ ଏମିତିରେ ନ ଏଟା ନାହିଁ। ଆପଣ ଯେମିତି ଯୋଉ ଇଏ ନେଇକି ରହିପାରିବେ।
ହଁ।
ମାନେ ମନ୍ଦିର ପାଖାପାଖି ବି ଆହୁରି ହୋଟେଲ୍ ଅଛି, କିନ୍ତୁ ଏତେ ଭଲ ଥିଲା ପାଖାପାଖି ଆମେ ସେଇତ ହେଠୁ ଆମେ କହିଲୁ ମାନେ ମ ସମୁଦ୍ରଟା ଯେଉଟା ପାଖ ହେବ ମନ୍ଦିର ପାଖ ହେବ, ସେଇଠୁ ଆମେ ମନ୍ଦିର ସେଇଠୁ ଚାଲି ଚାଲି ଆମେ ପଳେଇ ଆଇଲୁ ବି। ହାପ୍ କିଲୋମିଟର ଲାଗିଲା, ସେଠୁ ଚାଲି ଚାଲି ମନ୍ଦିର ପାଖ ପଳେଇ ଆସିଲୁ। ଆଉ ସେଇଠୁ ଗୋଟେ କିଲୋମିଟର ସମୁଦ୍ର।
ହଁ ଗୋଟେ ଦିନ ନ ରହିଲେ ଭଲ ଲାଗିବନି। ଆମେ କଣ ଯାଇକି ପଳେଇ ଆସୁଛୁ ଭଲ ଲାଗୁନି।
ଆଜ୍ଞା ଆମେ ଏଇଠୁ ପାଖ ଆମର ଟ୍ରେନ୍ ଆମର ଷ୍ଟେସନ ପାଖାପାଖି ଆମେ ଅଛୁ। ଷ୍ଟେସନରୁ ଏଇଠୁ ବସିଲୁ। ଏ ପୁରୀ ରେ ଷ୍ଟେସନ ଓଲ୍ଲେହେଇଲୁ। ସେଇଠୁ ତ ଅଟୋ ବୋହୁତ୍ ଆସୁଛି, କୋଉଠି ଯିବେ କଣ ନାହିଁ ଏମିତି ପଳେଇବେ, ସେ ନେଇକି ଆପଣ ଯଦି ଦି ଉଁ। ଏ ଦ୍ଵାରା ଯଦି ଫୋନ୍ ନେଟ୍ ମାନେ ଯୋଉ ଗୁଗୁଲ ଆପଣ ଇଏ ହୋଟେଲ ଯଦି ବୁକ୍ କରି କରିପାରିବେ କରିପାରିବେ, ନହଲେ ଆପଣ ସେଠି ବି ଯାଇଙ୍କି ବି ହୋଟେଲ ବୁକ୍ କରିପାରିବେ। ଆମର ଏଥିରେ ମୋବାଇଲ୍ ରେ ବୁକ୍ କରିଦେଇଥିଲି ମୁଁ।
ହଁ।
ଫୋନ୍ ରେ କରିଦେଇଥିଲେ, ଆଉ ଆମେ ଏଇଠି କି ପଳେଇଲୁ, ସେ ଅଟୋ କୁ କହିଦେଲୁ ଏଇ ହୋଟେଲ ବୋଲି ଆପଣ ସେଇ ରେ ନେଇ ଛାଡିଦେଲେ ଆଉ।
ଓହୋ।
ମୋର ଟିକେ ଭାରି ଇଚ୍ଛା ଥିଲା ଯେ, ମୁଁ କହିଲି କହିଲି ମନ୍ଦିର ସାମ୍ନାସାମ୍ନି ମାନେ ଆପଣ ଯୋଉଠି ମାନେ ରହିବେ ପୁରା ମନ୍ଦିର ଦେଖାହଉଥିବ। ମତେ ଟିକେ ସେଇଟା ଇଚ୍ଛା ଥିଲା।
ହୁଁ, ହୁଁ।
ସେଇଟା ସବୁ ବୁକ୍ ହେଇଯାଇଥିଲା, ତାପରେ ଭଲ ରୁମ୍ ବି ସେ ଠି, ମାନେ ଭଲ ରୁମ୍ ଟା ନାହିଁ ସେଠି ଆପଣ ଯୋଉ ଫ୍ରଣ୍ଟ ରେ ଯୋଉଟା ଦେଖିବେ ସେଇଠି ମାନେ ଅଛି ଚାର୍ଜେସ୍ ବି ବୋହୁତ୍ ଆଠ ହଜାର ସାତ ହଜାର ବି ଏମିତି ଆପଣ ପାଇବେ ରୁମ୍। ଆଉ ଏଇଟା ବି ଏଇଟା ଆମେ ଯୋଉଟା ରହିଛୁ ସେଇଟା ଭଲ ଭଲ ଥିଲା ବି ସେଇଟା।
ଅଜ୍ଞା।
ହଁ। ଯାଆନ୍ତୁ କେବେ ଗୋଟେ ଦିନ ନ ରହିଲେ ଭଲ ଲାଗିବନି, ଆପଣ ମନ୍ଦିର ନିହାତି ସେ ତ ମନ୍ଦିର ପାଞ୍ଚ ଛଅ ଘଣ୍ଟା ହିଁ ଲାଗିବ। ଆଉ ଗ-ସେଠି, ସେଠି ରହିବେ ନାଇଁ ଏବେ ଗରମ ଟାଇମ୍ ରେ ଆପଣ ଛୁଆଙ୍କୁ ଧରିକି ଜମା ବି ଯାଇପାରିବେନି।
ହଁ, ହଁ, ହଁ।
ମୁଁ ବି ତ ଇଚ୍ଛା କଲେ ବି ମାନେ ଏ ଛୁଆକୁ ଧରିକି ଆଉ ଯିବାକୁ ବି ଇଚ୍ଛା କରିପାରିବିନି।
ଆଛା।
ଆଚ୍ଛା ଠିକ୍ ଅଛି ରଖିଲି ଆଜ୍ଞା।
ଆଜ୍ଞା।